ବର୍ଷା ହେଲାଣି ବର୍ଷା ହେଲାଣି ତମର?
ହଁ। ମାନେ ପକେଇଲାଣି ଆମର ସେଇ ଯୋଉ ଛାତ ଉପୁରେ ଯୋଉ ପୁରା ପାହାଚକୁ ଯୋଉଟା କରାଯାଏନି କି?
ହଁ ହଁ।
ସେଇଟା ବି ଗୋଟେ ଛାତ ପଡି ଯାଇଛି ନା ତ ତାଜା ଭଳିଆ ଟିକେ ବାହାରି ଆଗକୁ ମୁଁ ସେଇଠି ଛିଡା ହେଇଛି ତ ମୁ ଟାୱାର ଟା ପାଉଛି। ଆଜ୍ଞା ଏମିତି କଥା ହେଇଯାଏ।
ତମର ଓପରେପା ଘର ହେଇଛି?
ହୁଁ ଉପର ଘର ହେଇଛିିବା ଏ ଉପର ଘର ବି ତ ଟାୱାର ପାଉନି।
ଓପର ଘରେ ରହବସିଲେ ଟାୱାର ପାଇବନି?
ଟାୱାର ପାଉ ନେଇଁ ପା ମୁଁ ସେଇଥିପାଇଁ ଛାତକୁ ଆସୁଛି। ଅଲଗା କାମ ସବୁ ହେଇଯାଉଛି କିନ୍ତୁ ଏଇ କାମ ଟା ଟାୱାର ରେ ତାକୁ ନହେଲେ କଣ କହିଲେ କଲରା କଟି ଯାଉଛି ବାଲକନି ରେ ହୁଏ ଯେ
ହ ତ ତୋ ସାଙ୍ଗରେ ଏଇ ଯୋଉ ତମ ଯ ତିନି ଚାରିଟା କଲ ଦେଖୁଥିଲି ଜାଣଛୁ ନା ଚାରିଟା କଲ ପୁରା ଏଇ
ଏଇନା ମୁଁ ମୁଁ ଜାଣିିନଥିଲି ନା ଦେଖିଲା ବେଳକୁ ଏଇନା ଦେଖି
ନା ମୋ ସହିତ ଏତେ ହେଇନଥିବ ମୋ ଜାଣିବାର ଦିଟା କି ତିନିଟା ଯଦି ହେଇଥିବ। ଆଉ ତମର ସେଟା କଣ କହିଲ ଯୋଉ କୁହନ୍ତୁନି କି ତାଲଚେରିରେ ଏଟା କୋଇଲା ଖଣି ବୋଲି?
ହୁଁ।
ଆଉ ସେଇଠୁ କଣ କ ଗଛ ପତ୍ର ସବୁ କଳା ହେଇଯାଏନି ନା?
ହୁଁ। ଏଇ ବର୍ଷା ଦିନେ ବର୍ଷା ଦିନେ କଳା ନାହିଁ ହେଁ ହେଁ ହେଁ। ଅଲଗା ଦିନେ କଣ ପୁରା ସବୁ ବେଳେ ସେ ଠା ଛାତ ଉପର ଲୋକ ଆମର ଯେମିତି ସବୁ ଛାତ ଉପରକୁ ଟିକେ ବେଶୀ ପଳେଇଏ ଏପଟେ କାଇଁ। ଏ ଛାତ ଉପରେ ସବୁବେଳେ କଳା ଯିଏ
ତମେ ଗାଡି ଟେ ବି ବାହାରେ ରଖିବ ବି ସେ ବି କଳା ପଡିଯିବ ଯଦି
ହଁ ସବୁ ସେରା କହନି ତୁ। ରୋଷେଇ ଘର କେତେ ତୁ ଧୋଇ ଘର ତୁ ଝାଡିବୁ ଆମର ବର୍ଷକୁ ଥରରେ ଗାଁ ମାନକରେ ଝାଡ଼ିଲେ ହୁଏ। ଏଠି ଅନଉନୁ ଯଦି ବର୍ଷକୁ ଦି ତିନି ଥର ବି ଝାଡିବୁ ତତେ ହବ। ମୁଁ ସେରା ଆଉ କରୁନି ମୁଁ ଏ କାଟୁଛି ମତେ। ହାତ ଫାତ ଦରଜ ହେଇଯାଉଛି ମୋର ଏକୁଡିଆ କଲା ବେଳକୁ। ନା ମୁ କରୁନି। କେତେ କରିବାର ଖାଲି ଟିକେ ଅଳନ୍ଦୁ ହେଲେ ଅଳନ୍ଦୁ ମାରିଦଉଛି ଟିକେ। ଫ୍ୟାନ ତା ମାସକୁ ଥରେ ତୁ ପୋଛିବାକୁ ପଡିବୁ କଳା ହେଇଗଲା। ତଥାପି ଆଙ୍କୁ କହୁ ପୋଛି ଦିଅ ଟିକେ।
ହୁଁ ସେଠି ସବୁ କଳା ହେଇଯାଉଛି ଆମର ଏଠି କଣ ଧୁଳିଟା ମାନେ ନା ଆସୁଛି ଆମର ମାଟିଆ କଲରର। ତମର ସେଠି ଧୂଳିଟା ଯୋଉ କୋଇଲା ଯୋଗୁ ମାନେ ବୋହୁତ କଳା ହେଇଯାଉଛି।
ଯେ ଆମର କଣ ଧୂଳି ହେଲେ ବି ଆମର କଣ ଘର ଦ୍ଵାର ଖାଲି ଚରି ଯାଉଛି କି ଆଉ। ଏମିତି ଟିକେ ଟିକେ ହଉଛି ଏଠି କଣ କହିଲୁ। ତୁ ମାନେ ତୋତେ ସବୁଦିନ ଝାଡିବାକୁ ପଡିବ ନହେଲେ ତୁ କବାଟ ଫବାଟ ଦେଇ ବନ୍ଦ ଟିକେ କରିବୁ ଟିକେ ପ୍ରକାର ନହେଲେ ସ୍କାଏଲାଇଟ୍ ସ୍କାଏଲାଇଟ୍ ଆମର ତ ଘରର ଖୋଲା ଯେ ଆମର ଚାରିଆଡେ ଖାଲି।
ନା ସେଇଟା ମାନେ ସବୁ ଆଡେ ଟିକେ ନାଳିଆ ନାଳିଆ ଦିଶୁଛି ମାନେ ତମଆଡ଼େ କିନ୍ତୁ ସବୁଗୁରା କଳାରୁୁ ସିନା କୋଇଲା ଯୋଗୁ।
କଳା ଡ୍ରେସ ପତ୍ରରା ତୁ ସବୁ ଶୁଖେଇ ଦେଇଥିବୁ ଶୀତ ଦିନେ ଏଦି ତୁ ତାରରା ପୋଛିବୁନି ସେ ତା କ ଡ୍ରେସରେ ବି କଳାରେ ଲାଗିିଜିବ।
ହଁ ପା। କୋଇଲା ଜାଗାଟା ତ କୋଇଲା ଖଣି ଆଉ। ତମ ସେଠି ପ୍ଲାଣ୍ଟ ଫ୍ଲାଣ୍ଟ ହେଇନି ନା ନାଲକୋଟା ତ ପ୍ଲାଣ୍ଟ ତାଲଚରରେ କି କିଛି ନାହିଁ ସେମିତି ବଡର ପ୍ଲାଣ୍ଟ ପ୍ଲାଣ୍ଟ।
ଏ ପାଖାପାଖି ସବୁ ଅଛି କେତେ ଗୁରେ ଅଛି ଥର୍ମାଲ ଅଛି। ଆଉ ଗୋଟେ ଯୋଉ ସବୁ ଇଲେକ୍ଟ୍ରିକ ତିଆରି ହଉନି। ଥର୍ମାଲ ଆଉ ଗୋଟେ ଯୋଉ ସେରା କଣ ଗୋଟେ। ସେଇଟା ଗୋଟେ ଏଇ ଦିଟା। ଏଇ ଦିଟା ପାଖରେ ତାପରେ ଅଛି ନାଲକୋ ନାଲକୋ ସେପଟକୁ ପୁଣି ଗୋଟେ ଜିନ୍ଦଲ। ଜିନ୍ଦଲ ତାପରେ ଏପଟେ ଗୋଟେ ଅଛି କଣ କହିଲୁ ସେରା କେତେ ହେଇଛି? ଦୁନିଆ ଆମ କି ଆମ ଘରଠୁ ଦୂର ଦୂର ସବୁ ପନ୍ଦର କୋଡିଏ କିଲୋମିଟର।
ହୁଁ ଧୂନା ଭାଇ କୋଉଥିରେ ଅଛନ୍ତି ଏଇନା?
ଏ ତାର ତ ସେଣ୍ଟ୍ରାଲ ଗମେଣ୍ଟ ତାଙ୍କର କୋଲ ଇଣ୍ଡିଆ ଏଙ୍ଗସେଲ।
ବାବା।
ତାଙ୍କର ସେଣ୍ଟ୍ରାଲ ଗଭର୍ଣମେଣ୍ଟ ନା ଆମର ଦେଖ। ଆମର ମାନେ ଆମର କୋଲ ଗୋଟେ ଅଛି ମାନେ କୋଲ ଇଣ୍ଡିଆ ଆମ ଇଣ୍ଡିଆରେ। କୋଲ ଇଣ୍ଡିଆ ଅଛି ସବୁଠି କୋଲ ମାଇନ୍ ଯୋଉଠି ଅଛି। ଆମର କାଲକାଟା ର ଅ ଛି ଝାରଖଣ୍ଡରେ ଅଛି ଓଡିଶ ରେ ଆମର ଏଟା ଓଡିଶ ରେ ଆମର ଦିଆହେଇଚି ଏଟା ଏଲ ମାନେ ମହାନଦୀ କୋ ଫିଲ୍ଡମେ ସିଏ ଆଗେ ଥିଲା ଯା ଏଠି କୋଠି କଲୁ ହଁ ଛତି ଛ ଟାଇମ ସିଏଲି ଆଉ ଗୋଟେ ୱଷ୍ଟ ବେଙ୍ଗଲରେ ଡବ୍ଲୁ ସିଲ୍। ଏମିତି ସବୁ ଅଛି ମାଇନ୍ସ ସବୁ ଆ ଯୋଉଠି କୋଇଲା ଖଣି ଖାଦାନ ଅଞ୍ଚଳରେ। ଯିଏ ମାଇନିଂ ପଢିଥିବ ସେ ଚାକିର କରିବ ଆଉ ଧୀରେ ଧୀରେ ପ୍ରମୋସନ ହବ। ଇଏ କଣ ଡିପ୍ଲୋମା କରିଥିଲା ବୋଲି ଚାକିରି ହେଇନି ଯଦି ଡିଗ୍ରୀ କରିଥାନ୍ତା ନା ଜିଏମ୍ ଲେବୁଲ ପର୍ଯ୍ୟନ୍ତ ପଳେଇଥାନ୍ତି ପାଞ୍ଚ ଲକ୍ଷ ଭଳିଆ ଦରମା।
ସେୟା ପା।
ମୁଁ ଆକୁ ସବବେଳେ କହେଁଜେ ମୁ କଇନ ତମେ ସେ ବୁବୁକୁ ପାଠ ପଢେଇଲେ ପ୍ଲସ ଟୁ ପଢୁଥିଲା। ଆଡମିସନ କରିବାକୁ ଯାଇଥିଲେ ମନା କରିକି ଏଠିକି ଆଣିକି ନେଇକିନା ନିଜେ ବୁବୁଙ୍କୁ ଆଡମିସନ କରେଇକି ପାଠ ପଢେଇ
ସେଇଆ ହେଲା।
ସବବେଳେ ଇ କହନ୍ତି ଯେ ମନ ଦୁଃଖ ବୋହୁତ। ତାଙ୍କର ଯେ କହିଲେ ମୋ ଧନା ଭଳିଆ ଭାଇ ଚେଞ୍ ହେଇଗଲା ଆଉ ମୁଁ କାହାକୁ ଇଏ
ସେୟା ହେଲା କଥା। ବାହାଘର ପରେ ଏମିତି କିଛି ପିଲା ଏତେ ଚେଞ୍ଜ ହେଇଜାନ୍ତି ମାନେ ବିଶ୍ଵାସ କରିହୁଏନି।
ତାଙ୍କ ସାଙ୍ଗସାଥି ମାନେ ବି ବୁଢାକୁ ବୋହୁତ ଭଲ ପାଆନ୍ତି ସେମାନେ ବି କହନ୍ତି କେମିତି ଧନା। ଏତେ ଚେଞ୍ଜ୍ ହେଇଗଲା ସମସ୍ତେ ଖାଲି ଆଶ୍ଚର୍ଯ୍ୟ ହେଇଯିବେ।
ସେୟା ପା।
ଆସିବଲ ମାମାଲି ମାନେ ଆସିବେ କହିବେନି ଛୁଆଙ୍କ ପାଇଁ କଣ ଟିକେ ନେଇକି ଯିବା। ଯାଇଁଲୁ ଏମତି ଖାଲି ଟା ଆସିବେ।
ଙ୍କ ମନ ହୁଏ ସବୁ ଖାଲି ହାତରେ ଆସିବା ପାଇଁ।
ଏଇଆ କହେ ଆଉ ଦେଖିବୁ ଯେତେବେଳେ ଏଇ ଜଲ ଲି ମାମି ହେରିକା ଏଇ ମାମି ହେରିକା ଯଦି ପୂଜା ପର୍ବ ଡାକିବେ ଆ ଗୋଟେ ଥଣ୍ଡା ଟିଏ ଆଣିକି ଆସିବେ। ମାନେ ଏମତି ମୁଁ ଆଣୁଚି ଥଣ୍ଡା ଟେ ଗୋଟେ ଗୋଟିଏ ବଡ ଥଣ୍ଡାଟେ ଶହେ ଟଙ୍କାରେ ଆଣିବେ ଏତିକି। ସେମାନେ ଥିଲାବେଳେ ଭଉଣୀ ମାନଙ୍କ ଆଗରେ ଯେ ମୁଁ ଏମିତି ଆଣୁଚି ମାନେ କେତେ ଚାଲାକ ଦେଖେ ସେମାନେ କେତେ ଚାଲାକ। ମୁଁ କହିଲି ମୁଁ ଯଦି ଆଜି ସେଲାକି ହେଇଥାନ୍ତି ଏତିକି ମୁଁ ତାହେଲେ ତମକୁ କାଇଁ ରାନ୍ଧି ବାଡିକରିକି ଖାଇବାକୁ ଦେବି। ତ ମ ମା ତ ମରିଯାଇଚି ମୁଁ ଏମିତି ଚାହିଁବି ତମ ମା ତ ମରିଗଲାଣି। ବାପ ତ ମଦ ପିଉଚି କିଛିତ ବୁଝୁନି ମୋର କଣ ପଡିଛି।
ଆଉ ନୁହେଁକି।
ଯଦି ତମେ ଏମିତି ହେଇପାରୁଚ ମୁଁ କାହିଁ ନ ହେଇପାରିବି ମୋର ତ ଗୋଟେ ରକ୍ତ ମାଂସରେ ଗଢା ନା ନାଇଁ। ମୁଁ ଖାଲି ତମ ପାଇଁ ସବୁ ତ୍ୟାଗ କରିବି ନଣଦ ମାନଙ୍କ ନାଁକି ତ୍ୟାଗ କରିବି। ଶଶୁର ପାଇଁ ତ୍ୟାଗ କରିବି। ଦିଅର ଯା ପାଇଁ ତ୍ୟାଗ କରିବି ମତେ କାହିଁ ମୋ ଏତେ ଦିନ ହେଲା ଆସିଲାଣି କାଇଁ ଦିନେ ଗୋଟେ ଦିନ ଡାକୁଚି ଛୁଆ ମାନଙ୍କ ଜନ୍ମଦିନ ହେଲା ଲୋ। ତା ଝିଅର ଜନ୍ମଦିନ ହେଲା ବି ଡାକିଲାନି।
ହଁ ମାନେ ମାନିବାକୁ ପଡିବ।
ମୁଁ ଯେତେ ମୋ ଛୁଆ ଖାଲି ମୋ ପୁଅ।
ଠିକି ଖର୍ଚ୍ଚ କରିବ ତାଙ୍କ ପଛରେ କିନ୍ତୁ ନି ଚ ଘର ଲୋକଙ୍କୁ ଡାକିବନି।
ତୁ ଦେଖେ କିଛି ନ କର କେକ୍ ଟେ କାଟ ତୁ କଣ ଡାକିଥିଲି ମୁଁ କଣ ଟିକେ ଯାଇ ତୋତେ ହେଲ୍ପ କରିପାରିବିନି ନା କଣ ଏଇଟି କରୁଚି ଆଉ ହେଟି କରିପାରିବିନି ମୋଁ ପୁଅ ଲୋ ମୋ ପୁଅ ଟା କଣ କହିଲୁ ମୋ ପୁଅର ତା ଝିଅର ଏକା ସାଙ୍ଗିଆ ତ ମୋ ପୁଅ ଖାଲି କାନ୍ଦିଲା ଲୋ କହିଲା ଚାଲ ଯିବା ବାପା ଶ୍ରେଜା ର ଆଜି ବଡେ ଚାଲ ଯିବା। ହ ମୁଁ କହିଲି ସେ ତ ଡାକୁନି ଆଉ କଣ ପୁଣି ପାଖେରେ ଯେତେ ମନ ଦୁଃଖ ହେଲା ସିଏ କଣ ଡାକିବ କହ? ଆଉ ରଜ ଦେଖେ ରଜ ହେଲା। ରଜ ହେଲା ମୁଁ ତାହେଲେ ତମକୁ କାଇଁ ଡାକିବି କଣ ତମର କଣ ରଜ ନାହିଁ ମୋର
ତମେ କୌଣସି ପର୍ବପର୍ବାଣି ସେମାନଙ୍କୁ କାହାକୁ ଡାକନା। ଡାକିଲେ ତମର ହିଁ
ଇଏ ମତେ ଅନା ଇଏ ଇଏ ମତେ ରାଗୁଚନ୍ତି ଯେ କହିଲେ କହିଲେ ଆସେ ଯୋଉ ଜଲି ଥିଲା ମଝିରେ ଲୋ ତିନ ଦିନ ରହିଲା। ଅନୁ ପନିରି ଆଣିଥିଲା ଅଢେଇଶହ ପନିର ଲୋ ମାମାଲି।
ହଁ ଲୋ ତମର କିନ୍ତୁ ଏଇଟା ଗୋଟେ ତାଙ୍କର ପ୍ରକୃତି ମାନେ ଏତେ ବଜାର ଟାଉନ ଜାଗାରେ ଛୁଆ ଦିନୁ ନା ଲୋ ମାନେ ଛୁଆ ଦିନୁ ସେମାନେ ପଇସା ଦେଖିଲେଣି ଆଉ ସେ ମାନେ ଯାହାଲେ ତମ ଗୋଟେ ଚାକିରି ଫାକିରି କରିଥିଲ।
ଏଇନେ ଭଲ ସେ ଖାଲି ଦେଖେ ସେ ଅଛନ୍ତି ମୁଁ ହିଁ ଏଇନେ ହଇରାଣ ହଉ କେବଳ ଟୁନ୍ ନାନା ଙ୍କ ଯୋଗୁଁ ହଉଚି ସିଏ ଯଦି ସବୁ ଖାଲି ଏବେ ମୁଁ ଘର ଘର ହେଇକି ହେଲେ ମା ମା ହେଇକି ହେଲେ ଏଇନେ କିଏ ପଚାରୁଚି ଲାଷ୍ଟ୍ ରେ କେହି ନାହିଁ।
ଏଇୟା ହେଲା କଥା।
ମୁଁ ଏ ମୁ ମୋର ରାଗ ହେଲେ ମୁଁ ହେରାକ କହିବି ନା ନାଇଁ କହ? ଆଉ କାହାକୁ କହିବି କହିଲୁ? ମୁଁ ଆମ ଘରେ ଏଦି ମୁ ଦେଖ ଏଇରାଦି କହୁଚି ଆମ ଘରେ ମୋ ବୋଉ ଅନଉନ କାନ୍ଦିକି ଖାଲି ମନ ଦୁଃଖ କରୁଚି। ମୁ ସେଥିପାଇଁ ମୋ ବୋଉ କୁ ଆଉ ଅନଉନୁ ଦି ତିନି ବର୍ଷ ହେଲାଣି ଆଉ କିଛି କହୁନି ତାକୁ।
କୁହନା।
ସେ ତ ବୁଢା ବୁଢ଼ୀ ହେଲେଣି ତାଙ୍କୁ ହେରା କାଇଁ ଟେନସନ ଦେବି କହିଲୁ।
ଆଉ ସହଜେ ବି ଆଜିକାଲି ଦେଖୁଚ କୋଉ ପ୍ରକାର ଦୁନିଆର ଦେହ ପା ରୋଗ ବେମାର ବାହାରୁଛି।
ସେଥିପାଇଁ ମୁଁ ତାଙ୍କୁ ସେଥିପାଇଁ କିଛି ତାଙ୍କୁ କହୁନି। ଉଁ ଯାହା ଯେମତି ଦୁଃଖେ ସୁଖେ ଚାଲଚି ଚାଲଚି ଆଉ କଣ କରି
ହଁ। ଆ ରିନା ଭାଉଜ ଉଁ ଉଁ ଉଁ ରୁଲ୍ ମାଇଁ ନିଜେ ଘରେ ଧରିକି ଖାଇପାରୁଛନ୍ତି ନା?
ହଁ ସେମତି କରୁଚି ସେ ଟିକେ ଷ୍ଟ୍ରଙ୍ଗ୍ ଅଛି ବୋଲି କରି କୁରା ଖାଉଚି ଆଉ କଣ କରିବା?
ଉଁ।
ରିମା କସ୍ ସେ ଏତେ କାମିକା ନୁହଁ ନା।
କାମିକିଆ ନହଲେ ବି ଏତେ ବର୍ଷ ହେଲାଣି ମା ବାସ୍ ଶଶୁର ଏଠି ରହିବେ। ସିଏ ଏଠି ବୟସ ହେଲାବେଳକୁ ସିଏ ଯଦି ମାନେ
ବୋ ଓଲଟି କରି ଧରିକି ତା ତାଙ୍କଆାନଙ୍କୁ ଦଉଚି। ତାଙ୍କୁ କରିକି ଦେ।
ମାଇଁ ସିନା ଷ୍ଟ୍ରଙ୍ଗ୍ ଅଛନ୍ତି ବୋଲି ନହେଲେ
ଆମେ ଆମେ ଦେଖେ ମୋର ମୋର କଣ କହିଲୁ କୁଆଡୁ ସୁବିଧା ନା ଏଠି ଶାଶୁ ଆଉ ଶ୍ୱଶୁରଙ୍କୁ ଏମିତି ରହିଲେ ଯାଇ ପାରିଲନି ଘରକୁ ମାନେ ଆମ ଘରକୁ ଯାଇପାଇଲିନି। ଆମ ଘରୁକୁ ତ ଏବେ ଯାଇପାଇଲିନାଇ ବାପା ମାଙ୍କ ର ସୁ କର ସୁଖ ପାଇଲି ନା ମୁଇଲି ଶାଶ୍ ଶ୍ୱଶରଙ୍କର କଣ କଣ କହିଲୁ ଦେଖିବା ଟିକେ।
ହୁଁ।
ତମର ତାହେଲେ ଯାହା ହଉ ତୋ ଶାଶୁହେରିକା ତ ଷ୍ଟ୍ରଙ୍ଗ୍ ଅଛନ୍ତି। ତୁ ଆଇଲେ ବି କିଛି କରିଦେନ ଆମର। ନା ଦିଅର ମତେ ଯାଆ ମତେ କରି ଧରିକି ଦେଇଦେବେ ଏଇ ନେ ଆଠ ଦିନ ଗଲେ। କିଛି ନାହିଁ ମୁ କହିଲି ମୁଁ ହେଲେ ମୁଁ ହେଲେ ଯାଆ ଦିଅର ବି ମତେ କରିକି ଦେବେ କି ମୁଁ ଓଲଟି ତାଙ୍କ କୁ କରିକି ଦଉଚି।
ନାଇଁ ତମ ଯାଆ ଦିଅର ଫେମସ୍ ସିଏ ଦଅର।
ମତେ କେହି କରିକିଦେବେନି। ନଣନ୍ଦ ଘରୁକୁ ଗଲେ ନିଜେ କରି ଧରିକି ଖାଇବି। ଏଁ ସବୁଠି ତ ବାପ ଘରକୁ ଯାଉଚି ଯେତବେଳେ ବି ନିଜେ କରି ଧରିକି ଖାଇବି। ନିଜେ ଏଠିକି ଆଇଲେ ସମସ୍ତେ ଆସନି ଏଠ୍ ଏଠି କରି ଧରିକି ଦଉ ନହେଲେ କି କିଛି ନାହିଁ ସୁଖ ଶାନ୍ତି ସବୁ ଯାହା ଥିଲା ହେଇ ଝିଅ ବଳେ ଯେତିକି।
ସେଇଆ ବା ଝିଅ ବେଳେ ଯାହାଲେ ତମେ ଲାଇଫ କି ଯାହେଲେ ଏନଜଏ କରୁଥିଲ ନା। ଆମ ଦେଇ ତମେ ଯେମ ତା ଦେଇ।
କି ବା ହେଇକି ଭାବିବ କାଇଁ ବୋଉ ତ ଜେମତିଆ। ଭାଇ ସାଏ ହାତରେ ନ ମାରି ଭାତରେ ମାରିଦବା ଲୋକ ତାଙ୍କ ପାଖରେ ଯିଏ ଚଳିବ ସେ ଜାଣିଥିବ ସେ। କେମତିଆ ବୋଲି। ମୁଁ ସେମତିଆ କଷ୍ଟ ଏଁ ତମ ଅପା ଯୋଉ କଞ୍ଜୁସୁ ଯୋଉ। ଇଏ ଭାଇରେ ମୁଁ ଯୋଉ କଷ୍ଟରେ ଚଳିଛି। ମୁଁ କହନା ଖାଇବା ପିଇବାରେ ସବୁଥିରେ ସେ। ତାପରେ ଗପି ବେ ଯାଇକି ସମସ୍ତଙ୍କ ଆଗରେ।
କିଏ ବଡ ଆଖି ଭଲ ସେ ମାନେ ଆଙ୍କର ପଇସା। ମାନେ ଛୁଆଦିନୁ ଯାହାହଲେ ପଇସା ଚାକିରିୀ କ୍ୱଟର ମିଳଥିଲା।
ସିଏ ତାଙ୍କ ପଇସା କଣ କହିଲ ଯେତିକି ଆମର କଣ। ପଇସା ନାହିଁ ଆମେ ଦେ ବାହାର କରିକି ବି ଦେଇକି କରିଦବା ତାଙ୍କର ପଇସା ଥିବ ସେମାନେ ଜାକିବେ। କଇବେ ଏରା ଖର୍ଚ୍ଚ କରିବାନି ଜାକି ଯାକି କା କଣ କଲ। କୋଉ ଭଲ ଘର ଖଣ୍ଡେ କଲ ନା ଭଲ କଣ କଲ କହୁନୁ।
ସେଇଆ ବା ଘର ଖଣ୍ଡେ ବି ଭଲ କରିନ।
ଆଉ ଦ ଏଦି ଭଲ ଘର ଶୁଣୁନୁ ଆଜି ଦେଖି ଭଲ ଘର ଖଣ୍ଡେ କରିଥାନ୍ତ ଆମର ଆଉ ଟେନସନ ଥାନ୍ତା କି ଏ ଘରେ ପାଣି ପଶୁଛି ଏ ଘରେ ରା ଆଉ କେତେ କେତେ ଦିନେ ଭୁଷୁଡିବ ଭାଙ୍ଗିବ ଆଉ କେତ ଦିନେ।
ଏରା ସିଏ କଣ କହିଲ ଭଡା ପ୍ରପୋଜାଲରେ କରିଥିଲା ନା କଁ।
ଭ ଶୁଣୁନ ଭଡା ପ୍ରପୋଜାଲ ରେ କରିଥିଲେ ମେନ୍ ମୂଳ ଦୁଆ ତ ଷ୍ଟ୍ରଙ୍ଗ କରି ଥାନ୍ତ ନା।
ହଁ ଆଗେ ନିଜ ଘର ଟାକୁ ତମେ ଭଲ କି କରିବ। ତାପରେ ତମେ ଆଉ ଯାହା କଣ କରିବ ଏକ୍ସଟ୍ରା।
ଭାଙ୍ଗି ରୁଜି କି ଦସ ଥର କରିବୁ କି ଏରା ଏରାକୁ ଯଦି ମୂଳ ଦୁଆ ଯା ଯଦି। ଷ୍ଟ୍ରଙ୍ଗ ଥାନ୍ତା ଆମେ ଏଇନେ ତାକୁ ଭାଙ୍ଗି ରୁଜିକି ସାଇଜି କରିଥାନ୍ତୁ ଶୁଣୁ। ଏଇରା ପିଲର ଶୁଣୁ ପିଲର ଦେଇନାହାନ୍ତି ଏଇରା ବା ଭାଙ୍ଗି ଯିବା ଆଉ କେତେ କେତେ ଦିନେ ପାଣି ପାଞ୍ଚ ସାତ ବର୍ଷ ପାଣି ପଶି ପଶିକା ରହିଲା ଘରେ କହିଲୁ।
ଏଇରା ହେଲା ମୂର୍ଖାମି ପଇସା ହାତରେ ଯେତେବେଳେ ଥିବ ଯାହା କରିବ ଷ୍ଟ୍ରଙ୍ଗ କାମ କରିବ।
ହୁଁ ଆମେ ହେଇ ଦେଖ ମାମାଲି ସେଇ ବ ଖରେ ଆମେ ଘର କରିଛୁ ଆମେ ପୁର ମୁଁ ପୁରା ମୁଁ ପୁରା ଷ୍ଟ୍ରଙ୍ଗ କରିକି ଉଛା।